ହ୍ୟାଲୋ, ହ୍ୟାଲୋ ହ୍ୟାଲୋ
ହ୍ୟାଲୋ, ହଲୋ, ହ୍ୟାଲୋ ମ୍ୟାଡ଼ାାମ ନମସ୍କାର ଆଜ୍ଞା, ଆଜ୍ଞା, ଆଜ୍ଞା ଆଜ୍ଞା ଭଲ ଅଛି ମୁଁ ଆପଣଙ୍କ କଲଟିକୁ ରିସିଭ୍ କରିଥିଲି ଉମଂ ହେଲେ ଟିକେ ହଁ କୁହନ୍ତୁ ଏବେ
ହାଲୋ
ହଁ କୁହନ୍ତୁ
ଆଜ୍ଞା, ଆଜ୍ଞା ଆଉ ଜଣେ ବନ୍ଧୁ ମତେ ଫୋନ କରୁଥିଲେ ତ। ମତେ ମଧ୍ୟ ଜଣେ ବନ୍ଧୁ ଫୋନ କରୁଥିଲେ।
ହଁ ମୁଁ ସେଇଟାକୁ କାଟିବି ବୋଲି ଟିକେ ଅନ୍ୟମନସ୍କ ହେଇଗଲି।
ଆଜ୍ଞା, ଆଜ୍ଞା କୁହନ୍ତୁ ଆମେ କଥା ହେଇସାରେ ଆପଣ ପୁଣି ତାଙ୍କୁ ଫୋନ କରିବେ ଆଉ
ଆଛା ମୁଁ କହୁଥିଲି ହଁ ହଁ ମୁଁ କହୁଥିଲି କି ଆଜି କଣ ମାନେ କୋଉ ବିଷୟରେ ପରିବାର ବିଷୟରେ କଥା ହବା?
ହଁ କୁହନ୍ତୁ ନିଶ୍ଚିନ୍ତ ଭାବରେ
ହଁ ଯେ ହଁ ଯେମିତି କିି ମାନେ ଆଗୁରୁ ସବୁ ଥିଲେ ଯୌଥ ପରିବାର ମାନେ ବାପା ବଡ଼ବାପା କକା ଏମାନେ ସମସ୍ତଙ୍କୁ ନେଇକି ଗୋଟେ ବଡ ପରିବାର ଥିଲା। କିନ୍ତୁ ଏବେ ତ ଉମଂ ମାନେ ଗାଁ କଣ ସହର କଣ ସବୁଠି ଏଁ ଛୋ
ହଁ ନିଶ୍ଚିନ୍ତ ଭାବରେ ଆପଣ କୁହନ୍ତୁ ନ୍ତୁ ଆଗେ ହଁ ଆଜ୍ଞା, ଆଜ୍ଞା ଆପଣ ଯେମିତି କହିଲେ ଆଜ୍ଞା ଆପଣ ଯେମିତି କହିଲେ କି ଯୌଥ ପ ବିବାର ଆଗ ଆଗ କାଳରେ ଲୋକମାନଙ୍କର ଚିନ୍ତାଧାରା ଟିକେ ଅଲଗା ଥିଲା ହେଲା କି
ହଁ ହଁ ନିହାତି
ଆମର ଭାଇ ଭଉଣୀ ଧର ମୋର ଭାଇ ମୋର ଭଉଣୀ ମୋର ଭାଇ ଯୋଉ ଚାରି ପାଞ୍ଚ ଭାଇ ଭଉଣୀ ମାନେ ରହିଲେ ସମସ୍ତେ ଭାଇ, ଭାଇ ମାନେ ଯେତେବେଳେ ବଡ ହଉଥିଲେ ବା ବିବାହ କରୁଥିଲେ। ସେମାନେ ପରିବ ବାରଟାକୁ ଏକରେ ହେଲା କି କି ସମସ୍ତେ କେମିତି ହଁ ଏକ ଆଜ୍ଞା ଶୁଣିପାରୁ ମୋ କଥାକୁ ଆପଣ ହଁ ମୁଁ କହିଲିକି ସମସ୍ତେ ଏକ ହଁ ସମସ୍ତେ ଏକତ୍ରିତ ଭାବରେ ଚଳୁଥିଲେ ହେଲା କି ତ ଧାରା ଟା ମାନେ ସେତେବେଳେ ଅବଶ୍ୟ ଲୋକମାନେ ଟିକେ ପାଠ ସାଠ କମ ପଢିଥିଲେ କିନ୍ତୁ ଲୋକଙ୍କର ମନୋଭାବ ଟା ଏତେ ଯୋଉଟା କୁହନ୍ତିନ କି
ସମାନତା ନଥିଲା ମ
ଖରା କି ଯୋଉଟା ଆଜ୍ଞା ହଁ ଯୋଉଟା ଅହମ୍ଭାବ ଟା ମନରେ ଥାଏ ହ ହଁ କୋଉ ବୁଦ୍ଧି ଆପଣ ଯୋଉଟା କହୁ କୋଉଟା ଅହମ୍ମ ଭାବ ଟା ଥାଏ ସେ ଜିନିଷ ଟା ଯୋଉ ଲୋକମାନେ ହେଲା କି କିନ୍ତୁ କିନ୍ତୁ ଆପଣ ବର୍ତ୍ତମାନ ସମୟରେ କୁହନ୍ତୁ ଲୋକମାନେ କହୁଛନ୍ତି ଆମେ ଖାଇବା ବା ଯେମିତି କଥାରେ ଅଛି ଅଛି ଆମେ ଦୁଇ ଆମର ଦୁଇ ଯେମିତି ଗୋଟେ ଜିନିଷ ଟା ଅଛି ହେଲା କି କଥାରେ ଅଛି ବା ପିଲମାନେେ ଆମେ ଆମେ ସ୍ବାମୀ ସ୍ତ୍ରୀ
ବାପ ମା ଦୁଇ ଛୁଆ ଦି ଜଣ ଚାରି ଜଣ କିନ୍ତୁ ଆଗରୁ ସମସ୍ତେ ଥିଲେ ସମସ୍ତେ ପରିବାର ଖୁସି ଥିଲା ଗୋଟେ ଛୋଟ ଧରି ଗୋଟେ ଛୋଟ ମାନେ ପିଲାଟେ ଜନ୍ମ ହଉଥିଲା ତାକୁ ପାଳନ ପୋଷଣ ଲାଳନ ପାଳନ କରିବା ପାଇଁ ଘରେ ସମସ୍ତେ ଥିଲେ କିନ୍ତୁ ଏବେ କଣ ହଉଛି ନା କେବଳ ଦେହକୁ ଛୋଟ ପରିବାର ପିଲାଟିର ରକ୍ଷଣାବେକ୍ଷଣ କେବଳ ତା ବାପା ମା ହିଁ କରିପାରୁଛନ୍ତି ସେମାନେ
ଦେଖନ୍ତୁ ସେ ଗୋଟେ କଥା ଆପଣ ଯୋଉଟା କହିଲେ ନା ମୁଁ ଗୋଟେ କଥା କଥାରେ କହିବି ଯୌଥ ପରିବାର ସେମିତି ଗୋଟେ ବହୁତ ବଡ ସୁବିଧା ଅ ଧର ମୁଁ କହୁଛି ଦେଖନ୍ତୁ ମୁଁ ଏକୁଟିଆ ପରିବାର ମୋର ହେଲା କି ମୋର ଆଜି ଦେହ ଖରାପ ହଉ ବା ଉଁ ମତେ ଜର ହଉ କାସ ହଉ ଥଣ୍ଡା ହଉ ଯାହାବି ହଉ ମୋର ଘରର ସମସ୍ତ କାମ ମତେ ହିଁ କରିବାର ଅଛି ଆଉ ମୋର ମାନେ କେହି ନାହାନ୍ତି ଯେ କରିବେ କିନ୍ତୁ ଯୌଥ ପରିବାରରେ ଗୋଟେ ସବୁଠାରୁ ବଡ ସୁବିଧା ଆପଣ କୁହନ୍ତୁ କି ଯୋଉଟା କି କଣ କହିଲେ ଆପଣଙ୍କର ଦେହ ଖରାପ ହେଇଥାଉ। ହଁ ଆପଣଙ୍କର ଧର ପିଲା ଅଛନ୍ତି। ଆପଣଙ୍କ ପିଲାକୁ କିଏ ଖାଇବାକୁ ଦେଇଦବ କିଏ ଗାଧେଇ ଦବ କି ସ୍କୁଲକୁୁ ପଠେଇ ଦବ କି ସ୍କୁ ଛୁଆର ଟିଫନ୍ ପାଇଁ ତିଆରି କରି ଦବ ମାନେ ଆପଣଙ୍କର ଖାଲି ନୁଅଁ ଆପଣଙ୍କ ପରିବାରରେ ଧର କାଲି ତାଙ୍କର ହବ ଆ ଆପଣ କରିଦେବେ। ସେମିତି କଣ? ମିଶିକି ଏକତ୍ରିତ ଯୋଉଟା ମନୋଭାବ ଯେ ଏକ ମନୋଭାବ ନେଇ ଚଳୁଥିବେ ବର୍ତ୍ତମାନ ସମୟରେ କି ଯୋଉଟା ସେଇଟା ଦେଖିବାକୁ ମିଳୁନି। ହେଲା କି ଯୋଉଥିପାଇଁ କି ଲୋ କ ହଁ ଯୋଉଥିପାଇଁ କି ଲୋକମାନେ ମଧ୍ୟ ଏଥି-ଏ-ଏ-ଏଥିରେ-ଏରେ-ବେଶ ବହୁତ ପ୍ରକାର ଅସୁବିଧାର ମଧ୍ୟ ସମ୍ମୁଖୀନ ହଉଚନ୍ତି ଯେମିତି କ କଇଲି କି ଧର ମୁଁ ଏବ ଏକୁଟିଆ ପରିବାର ଆଜି ମୋର ଦେହ ଖରାପ ହେଲା ମୁଁ କିଛି କରିପାରୁନି କି ଆଜି ଗୋଟେ କିଛି ଅସବିଧା ସୁବିଧା ହେଲା ମୋର ପିଲା ପୋକୁ ଦେଖିବାକୁ କେମିତି କିଏ ଅଛି କେହି ନାହା ନ୍ତି ସେମିତି ଭାବରେ ଏ ତ ଯୌଥ ପରିବାରରେ ଚଳିବା ଟା ନିହାତି ଆବଶ୍ୟକ କାହିଁକି ନା ଧର ଦେଖନ୍ତୁ ଯେମିତି କୁହନ୍ତୁ। ପିଲାମାନେ ଧର ପାଠ ପଢିବା ପାଇଁ ସୁବିଧା ଧର ଦରକାର ଆଜି ମାନେ ଜଣେ କିଛି ଅ ଗୋଟେ କାମ କଲେ ଅନ୍ୟ ଜଣେ ଛୁଆଙ୍କର ପାଠ ପଢିବାକୁ ଦେଖିବ ବା ଆଜ୍ଞା ହଁ। ଧର ମୋର କିଛି ଅସୁବିଧା ହଉଚି ମୁଁ ରୋଜଗାର କରିପାରୁନି। ବା କିଛି ଅ ରୋଜଗାର କ୍ଷମ ହେଇପାରୁନି ଅନ୍ୟ ଯୋଉ ଦାଦି ଥିବେ କି ବଡଆପା ଥିବେ ବା ଘରେ ଯିଏ ବି ଥିବେ ରୋଜଗାର କ୍ଷମ ଥିବେ ସିଏ ପରିବାର ଟାକୁ ସୁରୁଖର ଭାବରେ ଚଳେଇ ନେଇ ପାରିବ ନାଇଁ କି।
ତ ମାନେ ଆ ଆମର ଭାବଟା ଆଉ ନାହିଁ ସବୁ
ନାଇଁ।
ଚିନ୍ତାଧାରା ହଉଚି ମୋର। ମାନେ ମୁଁ କେମିତି ଖାଇି ବି ମୋ ମୋ ଛୁଆ କେମତି ଭଲ ହେବେ।
ଆଜ୍ଞା ମୁଁ କେମିତି ନାଇ ବି। ମୋର ଛୁଆ ପାଇଁ କିଛି ଭବିଷ୍ୟତ ପାଇଁ ରଖିବି ସବୁ କିଛି ମୋର କିନ୍ତୁ ଆପଣ ଶୁଣନ୍ତୁ ସେଇ ମନ ଭାବନା ଟା ମନୁଷ୍ୟକୁ ବି ବହୁତ ସମୟରେ ଏ ଅସୁବିଧାରେ ପକଉଚି ଯେମି ତିକି ମୁଁ କ ହଁ ତଳକୁ ଆଣି ଦଉଚି ଯେମିତି କିି ମୁଁ କହିଲି ଆଜି ଧର ମୋର କିଛି ଅସୁବିଧା ହେଇଗଲା ପିଲା ପାଠ ପଢିବା, ଖାଇବା, ନାଇବା ଏସବୁ ଦେଖିବା ପାଇଁ କିଏ ଅଛି ଯଦି ଗୋଟେ ଯୌଥ ପରିବାର ସେଠି ଥାଆନ୍ତା କେବଳ ଉ କାମ ଧନ୍ଦା ପାଇଁ ଯେତିକି ସୁବିଧା ନୁହଁ ରୋଜଗାର କ୍ଷମ ପାଇଁ ଯେତିକି ତ ନୁହଁ ପିଲାମାନାନଙ୍କର ପାଠ ପଢିବା ପାଇଁ ମଧ୍ୟ ସେତିକି ସୁବିଧା ହେଇଥାନ୍ତା ପଇସାର ସହିତ ଆର୍ଥିକ ସହାୟତା ସହିତ ଯେତେବେଳେ ଧର ମା ମନ ମନେ କରନ୍ତୁ ଯଦି ଗୋଟେ ମା ର ଦେହ ଖରାପ ହଉଛି ଗୋଟେ ଝିଅ ପ୍ରତି ମାନେ ସେଠି ଇଏ ହଉଚି ଯେ ଗୋଟେ ଝିଅ ରହିକି ଘରର କାମ କରିବ। ଆପଣ କୁହନ୍ତୁ ଯଦି ଯୌଥ ପରିବାର ସେଇ ହେଇଥାନ୍ତା ସେ ଜାଗାରେ କଣ ଗୋଟେ ଝିଅ ସ୍କୁଲ ବା କଲେଜ ବନ୍ଦ କରିକି ଘରେ ରହିକି ରୋଷେଇ କରିଥା
ନାଇଁ ସେଠି ଆଉ ଅନ୍ୟ ଯୋଉମାନେ ଯା ହୁଅନ୍ତୁ କି ଶାଶୁ ହୁଅନ୍ତୁ କିନଣନ୍ଦ ହୁଅନ୍ତୁ ଯଉ ମାନେ ଥିବେ ଘରେ ସେମାନେ କଣ କରିବେ ନା ହଁ ସେମାନେ ସେ କାଯ୍ୟଟିକୁ କରଦେ
ଘରଟିକୁ ସମ୍ଭାଳିକି ନେଇଥାନ୍ତେ ଆରାମ ସେ ଗୋଟେ ଛୁଆ ମ ମଧ୍ୟ ପାଠ ବି ପଢି ପାରିଥାନ୍ତା ଯାଦ୍ଵାରା
ହଁ ମୁଁ ମୋ ନିଜର ଅନୁଭୂତିରେ କହିବି, ମୁଁ ମୁଁ ଆମ ଘରେ ମୁଁ ହଉଚି ମାନେ ଗୋଟେ ବୋହୂ ଅ
ଆଜ୍ଞା ଆପଣ ମ୍ୟାଡାମ ଟିକେ ଆଉ ଟିକେ ବାହାରକୁ ଆସିକି କଥା ହୁଅନ୍ତୁ?
ହଁ ମୁଁ ବାହାରେ ଅଛି ମୁଁ କହିଲି ମୁଁ ଚାହୁଁଛି କି ମାନେ ଚି କାର୍ଯ୍ୟକ୍ଷମ ହବା ପାଇଁ ଯେମିତି ମୁଁ ଦି ପଇସା ନିଜେ ରୋଜଗାର କରିପାରିବି କିନ୍ତ ଯେହେତୁ ମୁଁ ଏକୁଟିଆ ମୋର ଗୋଟେ ଗୋଟେ ଛୋଟ ପିଲାଟେ ମୁଁ ସେ ସେଥିପାଇଁ ଛାଡିକି ବି ଯେ ଇଚ୍ଛା ଥିଲେ ବି କିଛି କରିପାରୁନାହିଁ,
କିଛି କିହିବ ସେଇ ସ୍ଥଳରେ ଆପଣଙ୍କର ଯଦି ଯୌଥ ପରିବାରଟେ ହେଇଥାନ୍ତା ଆପଣ ମଧ୍ୟ ଯାଇକି ମାନେ କିଛି କରିପାରିଥାନ୍ତେ ଛୁଆ କାହା ପାଖରେ ଛାଡି ପାରିଥାନ୍ତେ ଯେହେତୁ ପାଠ ପଢିଛନ୍ତି, ଆ ପିଲା ବି କୁ କେହି ଦେଖିବାକୁ ରହିଥାନ୍ତା ଆପଣ ବି ମଧ୍ୟ ରୋଜଗାରକ୍ଷମ ହେ ହେଇପାରିଥାନ୍ତେ ସେଇ ପଇସା
ଘର ଲୋକମାନାନଙ୍କର ବି ଆର୍ଥିକ ସହାୟତା କିଛି ହେଇପାରିଥାନ୍ତା କିନ୍ତୁ,
ଥାନ୍ତା ହଉ ବା ଘରର ଅନ୍ୟାନ୍ୟ ଖର୍ଚ୍ଚ କୁହନ୍ତୁ ସେ ସେଥିରେ ମଧ୍ୟ ଆପଣ ଲଗେଇ ପାରିଥାନ୍ତେ ପଇସାଟା, ହଁ କୁହନ୍ତୁ ଏବେ ଆପଣ?
ମୁଁ କହିଲି କିନ୍ତୁ ଏବେ ଏକୁଟିଆ ଏକା ସମୟ
ଆଜ୍ଞା,
ଦିଟା ଯାକ କାର୍ଯ୍ୟ ସମାପ୍ତ ମାନେ ସମାପ୍ତ କରିବା ତ ସମ୍ଭବ ନୁହେଁ ନା। ତେଣୁକରି ଘର ବାହାରୁ ଦି ଟା ଯାକ ଦେଖିହବନି।
ଆଜ୍ଞା ଆଜ୍ଞା ଏଇ ଦେଖୁନାହାନ୍ତି ମୋର ବର୍ତ୍ତମାନ ଆଜି ହାତ କାଟ ହେଇଯାଇଛି ହେଲା କି ମ ତେ ଯେ କିି ଘରର ବାସନ ମାଜିବା ଠାରୁ ଘର କରି କାମ କରିବା ଠାରୁ ଯେମିତି କିି ଆପଣ କୁହନ୍ତୁ ଘର ପୋଛିବା ଠାରୁ ଯେମତି କାଲି ର ରଜ ଅଛି। ଗୋଟେ ପର୍ବପର୍ବାଣିୀ ଆମକୁ ତ କରିବାକୁ ପଡିବ ନା ଯାହା ହେଲେ ବି ପିଠା ପଣା ସେଗୁରା ତ ସବୁ କରିବାକୁ ତ ପଡିବ ମେସିନ ସିନା ଆମ ସବୁ ଧର କେତେ ବି ଅର୍ଥ ନାହିଁ ଆମେ ଆଣି ଖାଲି କହିବା ମେସିନ ଘର ପଛିବ, ମେସିନ ବିରି ବାଟିବ ମେସିନ ବିରି ଧୋଇବ ସବୁ ପ୍ରକା କାର ମେସିନକୁ ତ ଆମେ ୟୁଜ ଆଉ ବ୍ୟବ ହାଉ ତ କରିପାରିବନି ନା ତ ଆମକୁ କରିପାରିବେନି ତ ମତେରେ ବି ଯୁଦ୍ଧ କରିବାର ସବୁଠାରୁ ମାନେ ଯୋଉଟା କି ଭଲ ପିଲାମାନଙ୍କର ପା
ଯୌଥ ପରିବାରରେ ବି ପିଲା ମାନେ ବହୁତ କିଛି ଶିଖି ପାରୁଥିଲେ ଗୋଟେ ଛୋଟ ପିଲା ଯୌଥ ପରିବାରରେ ସେତେବେଳେ ଗୋଟେ ଛୋଟ ପିଲାଟେ ଜନ୍ମ ହଉଥିଲା ସେ ବହୁତ କିଛି ଶିଖିବାକୁ ପାଉଥିଲା। ମାନେ ସମସ୍ତେ ମିଶିକି କିଛି କିଛି କିଛି ଶିଖୁଥିଲା କିନ୍ତୁ
ଆଉ ଗୋଟେ କଥା ସମସ୍ତଙ୍କ ସହିତ ମିଶି କି ଚଳିବାଟା ଯେତେବେଳେ ଯୌଥ ପରିବାରରେ ଗୋଟେ ଛୋଟ ସ କୁଛ ଛୁଆ ଦେଖିବାକୁ ପାଏ ନା। ବିଶେଷ କରି ଗୋଟେ ଝିଅ ଦେଖନ୍ତୁ ଯେତେବେଳେ ମିଶିକି ମନୋଭାବ କରେ ସେ ଛୋ ତାହା ହେଲା ଶାଶୁ ଘରରେ ଯଦି ବଡ ପରିବାର ହେଇଥିବ ତାକୁ ବହୁତ ଭଲ ଭାବରେ ଚଳେଇକି ନେଇ ପାରିଥେ କାହିଁ ନା ସେ ଛୋଟ ବେଳୁ
ବଡ ମା ବଡ ବୋଉ ହୁଅନ୍ତୁ ମାନେ ଯୋଉ ପରିବାର ଯେତେ ଲୋକ ବି ରହିଲେ ସମସ୍ତେ କେମିତି ସମସ୍ତ ଙ୍କର ମନୋଭାବ ଟାକୁ ଏକ କରି ସେମାନେ ଚଳୁଥିଲେ। ତ ମତେ ମଧ୍ୟ ମୋର ପରିବାରକୁ ସେମିତି ଚଳେଇବାର ଅଛି। ହେଲା କି? ଆଉ ଯୋଉ ଜାଗାରେ କଣ କି କୁହନ୍ତୁ ଏକୁଟିଆ ଯୋଉ ଜାଗାରେ ଯୋଉ ଛୁଆ ରହିଗଲେ ସେମାନେ ଦେଖିଲେ ଯେ ଘରେ କି ମୁଁ ମୋର ଯୋଉ ଅହଂଭାବ ଟା ମନରେ ଅଛି ସେମାନେ ମଧ୍ୟ ବାହା ହେଲା ପରେ ସେ ଚିନ୍ତାଧାରା ସେ ତାଙ୍କର ବି ରହିବ। ସେଇୟ ରହିବ।
ହଁ ସେମାନେ ବି ଚାହିଁବେ ଯେ ମୁଁ ଏକୁଟିଆ ବଢିବି ମୁଁ ବି ଏକୁଟିଆ ରହିବି କି ଆଁ ନହେଲେ ଏକୁଟିଆ କଣ କରିବି ଆଉ ସମସ୍ତଙ୍କୁ ନେଇକି ମିଶିକି ଚଳିବା ଟା
ପାଇଁ ର ମନୋଭାବ ହେଇକି ଏମିତି ଆ ରହିଆସିବ ମଧ୍ୟ ସେମାନଙ୍କର।
ଲୋକମାନେ ସବୁ ସହରାଞ୍ଚଳ ମୁଖୀ ହେଇଗଲେଣି। ମୁଁ କାଲି ଏବେ ତ ମାନେ ଲୋକ ଲୋକମାନେ ସହରାଞ୍ଚଳ ଆମେ ହେଇଗଲେଣି ସମସ୍ତେ ନିଜ ନିଜ ପରକୁ ନେଇକି ସହର
ହଁ ନିଶ୍ଚିନ୍ତ ଭାବରେ ଗାଁ କୁ ଛାଡିକି ସହରକୁ ଯାଉଛନ୍ତି ଯାହା ଦ୍ଵାରା କି ମ୍ୟାଡାାମ ଆପଣ ଦେଖିବେ ଯୋଉ ଗାଁ ରେ ଆମେ ଯେମିତି ଦେଶୀ ଜିନିଷ ଖାଦ୍ୟ ପାଉଛେ ହେଲା କି ଆମର ସହରରେ ସେ ଜିନିଷ ମିଳୁନି ଆପଣ ଯେମିତିକି କୁହନ୍ତୁ। ଗୋଟେ ଛୋଟ ଛୁ ନା ଯେମିତିର ଛୋଟ ଛୁଆଟିଏ ଖାଇବା ପାଇଁ ହେଲେ ଯୋଉଟା କି ଆମେ ତାକୁ ସିଝା ବୋଲି କହିଥାବା ପନିପରିବା ଆମେ ତାକୁ ଯୋଉଟା ସିଝେଇକି ଦେଇଥାନ୍ତି। ଚକୁଟିକି ଖାଇବାକୁ ଧର ଅମୃତଭଣ୍ଡା ଟିକେ କୁହନ୍ତୁ କି କଞ୍ଚା କଦଳୀ ଟିକେ କୁହନ୍ତୁ। ହେଲା କି ସେ ଖାଦ୍ୟ ଟା କଣ ଆମେ ସେଟା ଦେଶୀ ପାଉଛେ। ହଁ ସହ ସହ ସହରରେ ଯୋଉଡା ମିଳୁଛି ସେଟା କଣ କି ବିଦେଶୀ ଫଳ ଯୋଉଟା କି ଟ ଦେଇକି ସେ ସବୁ ଆଣିକି ମାନେ ଔଷଧ ପକେଇକି ବଡ କରିଦଉଛନ୍ତି ସେ ଜିନିଷକୁ ଆଣି ବିକି ଦଉଛନ୍ତି କିନ୍ତୁ ଆମର କଣ ଦେଶୀ ଜିନିଷ ରେ ଯୋଉ ଛୁଆଙ୍କ ପ୍ରତି ଯୋଉ ଜିନିଷ ଟା ଆସିଲା। କିନ୍ତୁ ସହରା ଅଞ୍ଚଳମୁଖୀରେ ସେ ସବୁ ମିଳେ ନା।
ହଁ ନାଇଁ ସେ ମିଳେନି
ଆଜ୍ଞା ତାପରେ ଆହୁରି ଗୋଟେ ଜିନିଷ ଅଛି ସହରାଞ୍ଚଳରେ ଆମର ଯୋଉ ଗାଡି ହଉ କଳକାରଖାନା ହଉ ଦୂଷିତ ଜିନିଷ ସେଇଟା ବି ଲୋକମାନାନଙ୍କୁ ବହୁତ ପ୍ରଭାବ ପକାଉଛି ପ୍ରଦୂଷଣ କରୁଛି ଜଳବାୟୁ ଦ୍ଵାରା ଆଜ୍ଞା। ଆଉ ଆପଣ କଣ କହୁଛନ୍ତି ଯ ପରିବାର ବିଷୟ
ହୁଁ।
ଆଜ୍ଞା। ଆଜ୍ଞା ମ୍ୟାଡ଼ାାମ ହଉ ଠିକ ଅଛି ମ୍ୟାଡ ମୁଁ ଆପଣଙ୍କ ସହିତ ମତେ କଥା ହେଇକି ବହୁତ ଖୁସି ଲାଗିଲା ମୁଁ ସମୟଙ୍କୁ ଆଉ ନିଶ୍ଚିତ କଲ କରି ମୁଁ ଏବେ କଲ ଟିକୁ ରଖୁଛି ଠିକ୍ ଅ ଅଛି।
ହଁ ହଁ।